ହ୍ୟାଲୋ।
ହ୍ୟାଲୋ।
କଁ କରୁଚନ୍ତି?
ବସିଚି ଆପଣ?
ଏଇ ଖାଇକି ଆଚି ଲଞ୍ଚ କରିକି ଆସିକି ବସିଚି।
ଆଚ୍ଛା ଆଉ କଁ ଖାଇବା ହେଇଥିଲା?
ଆଜି ଆମର ଭାତ ଡାଲି ଆଉ ଚିପ୍ସ ଆଉ କିଛି ତରକାରୀ ଏମିତି ଥିଲା।
ଆଚ୍ଛା।
ଆପଣ ଖାଇସାରିଲେଣି?
ହଁ।
କଣ ଖାଇଲେ?
ଅ ଭାତ ଡାଲି ଆଉ ପାମ୍ପଡ଼ ହେଇଥିଲା ସାଲାଡ଼ ବି ହେଇଥିଲା। ଏଇ ସବୁ ଆଉ।
ଆପଣଙ୍କର ଏଜ କେତେ?
ନାଇଣ୍ଟିନ୍।
ପଢୁଛନ୍ତି ଏବେ?
ଉ ହଁ।
ହଁ ମୁଁ ଏବେ ଅ ବି ଏସ ସି ନର୍ସିଂ କରୁଛି।
ଆଚ୍ଛା ହଁ ମୁଁ ଏବେ ବିଟେକ୍ କରୁଛି।
ଓ ହ କୋଉ ଇଅର୍ ହେଲା।
ଫାଷ୍ଟ ଇୟର।
ଆପଣଙ୍କ ଘର କୋଉଠି?
ଆପଣଙ୍କର ଘର କୋଉଠି?
ପୁରୀ।
କୋଉଠି ପଢୁଛନ୍ତି ଆମର ଜଗତସିପୁର।
ଆଚ୍ଛା।
ଆପଣ ପଢୁଛନ୍ତି କୋଉଠି?
ମୁଁ କଟକରେ।
କଲେଜ ନା?
କଲେଜ ନା ସେମିତି ମୁଁ କହିପାରିବି
ଓହୋ।
ଆଚ୍ଛା ଆପଣ କେଉଁଠି ପଢୁଛନ୍ତି?
ମୁଁ ଆଇ ଆଇ ଟି ଭୁବନେଶ୍ଵର ଆଇ ଆଇ ଟି ଜାଣିଛନ୍ତି?
ହଁ ହଁ।
ତା ପାଖରେ ଗୋଟେ କଲେଜ୍ ଅଛି ସେଇଠି ପଢୁଛି। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋ ମାମା ମୋ ବାପା ଆଉ ମୋ ଭଉଣୀ। ଆପଣଙ୍କର?
ମୁଁ ବାବା ମାମା ଭାଇ।
ଆଚ୍ଛା।
ଆପଣଙ୍କ ଭଉଣୀ ବଡ ନା ସାନ?
ବଡ଼।
କେତେ ବର୍ଷରୁ ଯେ
ହୁ।
କେତେ ବର୍ଷ ବଡ ହେବେ ଯେ?
ହୁଁ ସେ ସାତେ ଅଠେ।
ହ
ଆଚ୍ଛା ଆଉ ଆଉ ସକାଳେ ବ୍ରେଡ୍ ଯାମ୍।
ଭଲ ଆଉ କଣ ହଷ୍ଟେଲରେ ରହୁଛନ୍ତି?
ହଁ ହଁ।
ମୁ ଆଜି ଖାଇଥିଲି ଇଡିଲ୍ ଆଉ ସାମ୍ଭର ଚଟିନ୍।
ବା ବଢିଆ।
ହୁଁ।
ଆଚ୍ଛା ଯୋଉ କହୁଥିଲି
କହୁନାହାନ୍ତି?
ହଁ ଆପଣ ନାଁ ତ କହିଲେନି
ମୋ ନା ପ୍ରଜ୍ଞା ଆପଣଙ୍କ ନା
ସୋନମ୍
ଆପଣଙ୍କ ପୁ ଜି ପଢ଼ୁଥିଲେ ଏସ ପୂଜା କରୁଥିଲ
ହଁ ଆପଣ
ଆପଣଙ୍କ ଘରେ ମାନେ କିଏ ଅଛନ୍ତି ମାନେ ଭଲରେ ଅଛନ୍ତି ନା ତାଙ୍କ ଦେହ ପ ଭଲ ଅଛି
ଆପଣଙ୍କର?
ଆମ ଘରେ ସମସ୍ତେ ଭଲ ଅଛନ୍ତି
ଆଚ୍ଛା ଆଉ ଆପଣଙ୍କ ଭାଇ କଣ କରନ୍ତି?
ମୋ ଭାଇର ବିଟେକ୍ ବି ଟେକ୍ ସହିଲା
ଆଛା ଆଛା ଯବ୍ କରିବେ ଏବେ
ହୁ ଜବ୍ ଖହୁଛନ୍ତି ଆଉ
ହୁଁ ଆଉ ଆପଣ ୟା ପରେ କଣ କରିବେ?
ତାପରେ ଏମ୍ ଏସ ସି ଅଲଗା କିଛି ଟିଚିଂ ଲାଇନ ଆଉ କିଛି ପଳେଇବି କ୍ଲିନିକଲ ପଷ୍ଟ କ୍ଲିନିକଲ ପାଇଁ ଯୋଉ ଇଣ୍ଟର୍ନସିପ୍ ଗୋଟେ ବର୍ଷ କରିବି
ଆପଣଙ୍କୁ କ୍ଲିନିକାଲ ପସନ୍ଦ ନା
ନାଁ ଏତେ ପସନ୍ଦ ନାଇଁ
କ୍ଲିନିକାଲ ତ ବହୁତ ଭଲ
ନାଇଁ ନାଇଁ ବହୁତ ହଡପଡି ବହୁତ ଇଏ ସେଥିପାଇଁ କ୍ଲିନିକାଲ ପସନ୍ଦ ଏମିତି କରିବି ଆଉ
ଆଚ୍ଛା ଆଛ
ଆପଣ କଣ କରିବେ
ହଁ ମୁଁ ଗରିବି ବିଟେକ୍ ତ କରୁଛି ଅଭ ତାପରେ ଜବ୍ କରିବା ପାଇଁ ଆଗକୁ ଯିବି ଆଉ
ଆଉ ତମ ରଟ ମାନେ କିଏ କିଏ ଅଛନ୍ତି?
ହଁ ଆମର ମେଟ୍ ଦି ଜଣ
ଗୋଟେ ରୁମରେ ଦି ଜଣ ରହିଛ ହୁଁ ଆଉ ତାଙ୍କ ଦେହ କେମିତି ଅଛି ମ କରିବା
ହଁ ସମସ୍ତେ ଠିକ୍ ଅଛନ୍ତି।
ଆଉ ତମର ବାହାରେ ଖାଇବା ପିଇବା
ଖାଇବା ପାଇଁ ଏଠି ପାଖରେ କିଛି ନାହି
କିଛି ବି ନାହିଁ
ନା
ଆଉଟି ବାହାରକୁ ଛାଡିବା
ହଁ ଆଉଟିଙ୍ଗ ସେମିତି କେବେ କେବେ ଯାଉ ଆଉ
ଆଉ ପାଠପଢ଼ା
ପାଠପଢା ଭଲ ଚାଲିଛି ଆପଣଙ୍କର?
ହଁ ଆମର ଏଜାମ ଥିଲା ଏବେ ଜଷ୍ଟ ସରିଲା ଆଉ
ହଁ ହଁ ବି ଏସ୍ ବିସ ମେ ବହୁତ ଲେଟ ଏକ୍ସମ୍ ହୁଆ ହେ
ହଁ ବହୁତ ହେ ଆମର ୟୁନିଭର୍ସିଟିରେ ନା ଟିକେ ଜଲଦି କରିଦଉଛି।
ହଁ ଜଲ୍ଦି ତଥାପି ବି କେତେ ଲେଟ୍।
ତ ମର ୟୁନିଭର୍ଷିଟି ନ ମାନେ ନିର୍ମଲ୍
ହଁ ଆମର ବି ୟୁନିଭର୍ସିଟି।
ହୁଁ। ଆମର ଏକ୍ଜାମ୍ ଜଲଦି ହେଇଯାଉଛି ଅବିକା? ଏକ୍ଜାମ୍ ଗୁଡା ଜଲଦି ହେଇଯାଉଥିବ?
ଏକ୍ଜାମ୍ ଗୁଡ଼ାକ ହଁ। ଆମ ଟିକେଟ୍ ସବୁ ସେଲ୍ ଆଉ ଆସିଷ୍ଟାଣ୍ଟ ନାଁ ହଁ ହଁ ସରିଯାଇଛି।
ସରିଯାଇଛି ରେଜଲ୍ଟ ବାହାରିଲାଣି?
ହଁ।
ଭଲ ମାର୍କ ଅଛି ନାଁ?
ନାଁ।
ଭଲ କରିଛନ୍ତି ନାଁ?
ନାଁ।
ହଉ ଟିକେ ପାଠ ପଢ ଏମିତି ଭଲ।
ନାଇଁ ପାଠ ଟିକେ ମନେ ରୁହେନି ଆଉ।
ଆଉ ଆରଥରକୁ ହଉଛି ଭଲସେ ମାର୍କ
ପଢେଇ ଦେଲେ ଭଲ ହଅନ୍ତା ମୋ ପାଠ ଟିକେ ମନ ରୁହେନି।
ଉଁ ହଉ ଠିକ୍ ଅଛି।
ଆପଣଙ୍କର?
ଆଉ କଁ ମୋର ତ ଆସିକି ଥାଡ୍ ସେମିଷ୍ଟାର୍ ହେଲାଣି।
ଆଛା।
ସଇଲାଣି ଆମର ଅଛି।
ବହୁତ ଆଗରେ ଅଛ ଆଉ।
ହୁଁ। କଣ କରିଆ ପଢିବାକୁ ପଡୁଛି ନାଁ।
ପ୍ଲସ୍ ଥ୍ରୀ ଟା ଆମେ ଆଉ କିଛି ବର୍ଷ ପରେ ସରି କିଛି ବର୍ଷ ନାଇଁ କିଛି ମାସ ପରେ ସରିଯିବ।
ହୁଁ। ଆଉ ହଷ୍ଟେଲରେ ଖାଇବା ପିଇବା କେମିତି ଦେଉଛନ୍ତି?
ହଁ ସେମିତି ଭଲ ଆଉ ଆମେ ବି
ଭଲ ନୁହେଁ କି?
ନାଁ।
ହୁଁ।
ବୋଧେ ଅଇଲେ।
ହଁ ହଷ୍ଟେଲ ଖାଇବା ଯାହା ମ୍ୟାନେଜ୍ କରିବାର ଅଛି।
ଆପଣଙ୍କର?
ହଁ ଆମ ହଷ୍ଟେଲରେ ତ ଖାଇବା ଭଲ ଅଛି।
ଆଛା ଆଛା।
ଏତେ ବି ଖରାପ ନୁହଁ।
ହଁ।
ଆଉ ଆଜି ଉଠିଲ କେତେବେଳେ ସକାଳେ?
ମୁଁ ସେଇ ଉଠିଲି ସକାଳ ଆଉ ସକାଳେ ଆଉ।
ସକାଳ କେତେଟା ରୁ?
ସେଇ ସାତେଟା।
ଆଜି ଆଉ କ୍ଲାସ୍ ନାହଁ କିିରେ କି ତମ ମାନଙ୍କର?
ଆଁ।
ଆଜି କ୍ଲାସ୍ ନଥିଲା କି ତମର?
ହଁ କ୍ଲାସ୍ ଥିଲା।
କ୍ଲାସ୍ ନଥିଲା?
ଥିଲା।
ଆଜି କଣ କଣ ପଢା ହେଲା କ୍ଲାସ୍ ସାରିଗଲାଣିନା ତମର? ହଁ କ୍ଲାସ୍ ଅଛି।
ନାଁଇ ଆଉ ଅଛି। ହବ ୟାପରେ ଖାଇବା ସରିଲା। ଆମେ ଲଞ୍ଚ କରିସାରିଲୁ ତାପରେ ଜାଇଁକି ପଢିବୁ ଆଉ।
ଆଉ ଆଜି କଣ କଣ ପଢା ହେଲା?
ହଁ ସେମିତି, ଏତେ ବି ପଢ଼ାହେଇ ନାହିଁ ଗୋଟିଏ କ୍ଲାସ୍ ଅଛି ଆଉ। ଆପଣଙ୍କର?
ବୁଝି ପାଇଲ?
ହୁଁ ବୁଝ୍ ନା ବୁଝାପଡୁନାଇଁ, ନା କିଛି ବୁଝାପଡ଼ୁନି। ଦେଖିବା ଆର ସେମିଷ୍ଟର୍ ଏକ୍ଜାମ୍ କଣ ହଉଛି ଆଉ?
ହଉ ମନ ଦେଇକି ପାଠ ପଢ ଆଉ।
ହଁ ଏବେ ତ ଗୋଟେ ଆମର ଏକ୍ଜାମ୍ ସରିଯାଇଛି।
ହଁ।
ଇଣ୍ଟରନାଲ ଟା ସରିଛି ଆଉ।
ଆଉ ଘରେ ମାମା ବାବା ଫୋନ କରିନାହାନ୍ତି? ଘରେ ମାମା ବାବା ଫୋନ୍ କରିନାହାନ୍ତି?
ବୁଝିପାରୁନି।
ମୁଁ କହିଲି ଘରେ ମାମା ଆଉ ଫୋନ୍ କରିନାହାନ୍ତି କଥା ହବା ପାଇଁକି।
ନାଇଁ ନାଇଁ ଏଇ ଯାଏଁ କରିନାହାନ୍ତି। ମୁଁ କ୍ଲାସ ସାରିକି ଗଲା ପରେ କରିବି ଆଉ।
ହଁ।
ଆପଣଙ୍କର ଆପଣଙ୍କର କ୍ଲାସ୍ ସରିଛିନା ନା ନାହିଁ।
ନାଇଁ ଆମର ଆଜି କ୍ଲାସ ଏକ୍ଜାମ ସରିଛି ତ ଛୁଟି ଥିଲା ଆଜି।
ଆଚ୍ଛା। ଏକ୍ଜାମ ଥିଲା କେତେଦିନ ଛୁଟି କରିଦେଇଛନ୍ତି କି?
ଏଇ ଆଜି ଶନିବାରକୁ ଆଉ ରବିବାରକୁ। ଦେନ୍ ସୋମବାରଠୁ କ୍ଲାସ୍ ହବ ଆଉ।
ଶନିବାର ଦିନ, ଆଜି ତ ଶନିବାର।
ହଁ ଆଜି ଆଉ କାଲି।
ଆଚ୍ଛା ଆଚ୍ଛା। ସୋମବାର ଦିନ ଫିଟିଯିବ।
ହଁ ସୋମବାରଠୁ ଆମର ଫୋର୍ଥ ସେମିଷ୍ଟର୍
ଓହୋ। ଭଲ ଆଉ।
ହଁ ହବ।
ଆପଣଙ୍କୁ ପାଠ ବୁଝା ପଡେ?
ହଁ ବହୁତ ପୂଜା କରେ।
ଆଚ୍ଛା କଲ ଆଉ।
ନା ମୁଁ ଟପର ନୁହେଁ ବଟ୍ ଅ ସବୁ ବୁଝାପଡେ।
ଆଚ୍ଛା ଆଚ୍ଛା।
ହଉ ତା ମାନେ, ମତେ।
ହୁଁ।
ଏ ମାଇକ୍ରୋ ଇନଫେକ୍ସନ କଣ
ଆଚ୍ଛା।
ଲେଫଟି ଗଣ୍ଡ
ହଉ ହ
ହଉ ଠିକ୍ ଅଛି। ରଖୁଛି। ମୁଁ ଯାଏ ରେଷ୍ଟ ନିଏ, ତମେ ଯାଅ କ୍ଲାସ୍ କରିବ। ମୁଁ ପରେ ନହେଲେ କଥ
ହଉ ଆଉ କେବେ କଥା ହବା?
ହଁ ଠିକ ଅଛି। ଆଉ ଆଜି ମୁଁ ତାହେଲେ କଲ୍ କରିବି ଦେଖିବା। ହଉ ଯାଅ ତମେ କ୍ଲାସ କର। ମୁଁ ଯାଏ ମୋର କାମ ଅଛି ଟିକେ।
ଓହୋ ଠିକ୍ ଅଛି ଓକେ ଟା ଟା।
ଟା ଟା।
ହୁଁ ଆଜ୍ଞା।